ହ୍ୟାଲୋ
ହ୍ୟାଲୋ
କୁହନ୍ତୁ
ହଁ ଆପଣ କଉଠୁ କହୁଥିଲେ? ହ ହେ
କଣ କରୁଛନ୍ତି କହିଲେ? କଣ କରୁଛନ୍ତି?
କହୁଛି। ଅ
ହୁଁ।
ଆପଣ କୋଉଠି କହୁଥିଲେ?
ମୁଁ ଡେଙ୍କନାଳ ସାଇଡ
ସନ୍ତୁ
ଢେଙ୍କାନାଲ ରୁ କହୁଥିଲି ଢେଙ୍କାନାଳ ଦିଷ୍ଟ ରୁ ଆପଣ ଆପଣ
ଆପଣ ରଜ କେମିତି ପାଳିଲେ ଆପଣ?
ମୁଁ କହିଲି ଆପଣ କୋଉଠୁ କହୁଥିଲେ?
ଭୁବନେଶ୍ୱରରେ କହୁଛି
ଓୁଁ ହ ହଁ ରଜ ଭଲରେ କଟିଲା ଆପଣଙ୍କର?
ହଁ ଆମଟ ଏଇଠି ଭଲ ଅ ସେ ସବୁ ଜାଗର ରଜବୁ ସବୁ ମୁ ତ ସବୁ ସବୁ ଜାଗାରେ ପଡିଛାଣି ସେଇ ସବୁ ଯାଗାଗରେ ସବୁ ନହି ହୁଁ ବୁଲାବୁଲି କଲୁ ସବନ୍ଦଣ ଶାଢୀ ସବୁ ଯା ସବୁ ବଶାସନ ଆ ଦୋକାନ ତ ସବୁ ଲାଗିଥାଏ। ସିକ ସେ ସବ ଖାଇଏ ହ।
ୟସ ଟିକେ କ୍ଲିଅର ଆସୁନି ହ୍ୟାଲୋ। ହ୍ୟାଲୋ।
ଷୁଣା ଯାଉଛି?
ହଁ ଏବେ ଶୁଣ ଯାଉଛି କ୍ଲିୟର ଆସୁନଥିଲା ହଁ ଶୁଣ ଯାଉଛି ଆ କଦ କୁହନ୍ତୁ?
ହଁ ହଁ।
ହ୍ୟାଲୋ।
ହଁ। ହ୍ୟାଲୋ।
କଣଙ୍କର ନେଟୱାର୍କ ପାଉନି ନେଟୱାର୍କ ପାଉନି କେ ପାଣି କ ହ୍ୟାଲୋ।
ଏଥି ନେଟୱାର୍କଟ ପୁରା ଭଲ ଅ ପୁରା ଫୁଲ ଅଛି ନେଟୱାର୍କ
ହୁଁ ହଉ କୁହନ୍ତୁ
ଏସ ପୁରଛି
ମୋର ବି ପୁରା ଅଛି ମୋର ଯଦି ଆପଣଙ୍କୁ ମୋ କଥା ଟା ଯଦି ଶୁଭୁଛି ତାହେଲେ ମୋର ଅଛି ପୁରା ଆପଣଙ୍କର ଯଦିଁ ଆପଣଙ୍କ କଥାଟ ମତେ ସୁବୁୁଛି ଆପଣଙ୍କର ନାହିଁ ଅପଡାଉନ ହଉଛି ଭୟସ କଟ ହଉଛି
ଆପଣଙ୍କ ମାନେ ପୁରା ସବୁ ପୁରା କ୍ଲିୟର ବ୍ରେକ୍ ହୋଉଚି।
ଓହୋ ହୋଉ ଆଜେଷ୍ଟ କରିଦବା।
ହୁଁ। ଏବେ ରଜରେ ତ ଏଠି ସବୁ ପୁ ସବୁ ହେଇଥିଲା ପୋଡପିଠା ଖେସ ସୁଜି କାକରା ଇତିଲି ଉଭୟ। ହେରା କଣ କି ହେଥିଲା ଆଉ ମତେ ସବୁଠୁ ଭଲ ଲାଗେ ସେଟା ସ ଖାଇବା ପାଇଁ। ପୋଡପିଠା ତମେ ରଜ ତ ହେଲାମା ମାନେ ପୋଡପି ବିନା ପୋଡପିଠା ତ ରଜ ତ ହଁ।
ହଁ ହଁ।
ଆଉ ଜାମସଙ୍ଗରେ ଯୋଉ ବୁଲାବୁଲି ସବୁ ହୋଉ ସବୁ ଗୋଟେ ର ରଜ ମାହସ ଗୋଟେ ରଜମହସ ଯାଇକରି ତା ପା ଯାଇଥିଲି ଆଉ। ସେ ଯୋଉ ସହର ସେଜାଗା ଗୁଡାଆଗୁରା ସବୁ ବୋହୁତ ଲାଗିଥା। ହୁଁ ତୋ ଅପେକ୍ଷା କରିବାକୁ ପଡ। ହଁ ସଖି ସେଇଥି ପାଇଁ ତାକୁ ହେଲା ବହୁତ। ହଁ। ବୋହୁତ।
ଶୁଣା ହଉନି। ତାଙ୍କର
ହାଲୋ।